ଜୟ ଜୟ ଜଗନ୍ନାଥ।
କଣ କରୁଥିଲେ?
ଏଇ ଅଟା ଦଳୁଥିଲି ରୁଟି କରିବା ଆଉ।
ଆଉ। ହଁ ରେସିପି ମାନେ ଭଲ ଖାଦ୍ୟ ବନେଇ ପାରିବେ ଆପଣ?
ଭଲ ଖାଦ୍ୟ ବୋଲି ଏ ଭଜା ଫଜା ପରେ କଦଳୀ ଫଦଳୀ ଆଳୁ ସେ ମସଲା ଦେଇକି ଭଲ ଗୋଟେ ଭଜା ଉ କରେ। ଆଉ ଉଁ ଅଣ୍ଡା ତରକାରୀ ଟା ଭଲ କରେ ଚିକେନ କରିପାରିବି। ମସଲା ତରକାରୀ ଦାଦନ କରି ପାରିବିନି। ରୋଷେଇ ତ ଆଉ।
ଆପଣଙ୍କୁ କଁ ଖାଇବାକୁ ଭଲ ଲାଗେ?
ହ ମତେ?
ହୁଁ।
ହୁଁ କଁ ଖାଇବା ପାଇଁ ଭଲ୍ ଲାଗେ?
କଣ ମାନେ ତରକାରୀ କଣ ଖାଇବାକୁ ଭଲ ଲାଗେ। ସିଝା ଖାଇବାକୁ ଭଲ ଲାଗେ କି ମସଲା ତରକାରୀ ଖାଇବାକୁ ଭଲ ଲାଗେ?
ସିଝା ଟା ତ ଦେହ ପାଇଁ ଭଲ ହଁ। ସିଝା ଭଲ୍ ଲାଗେ ମସଲା ମସଲି କିନ୍ତୁ ମସଲା ମସଲି ଅଳ୍ପ ଖାଇଲେ ଦେହ ପାଇଁ ବହୁତ୍ ଭଲ।
ହୁଁ। ଧର ଆମେ ଚିକେନେ ବନେଇବା କି ଯାହାବି ବନେଇବା ତ ତେଲ ମସଲା କମ ଦେଇକି ବି ବନେଇ ହବ।
ହୁଁ-ହୁଁ।
ଆମେ କାଇଁ ଅଧିକା ତେଲ ମସଲା ଦିଅନ୍ତି?
ହୁଁ ଦିଅନ୍ତି ମାନେ ଜଣେ-ଜଣେ ଅଧିକା ତେଲ ମସଲା ଖାଇବା ପାଇଁ ଭଲ୍ ପାଆନ୍ତି, ସିଏ ଭାବନ୍ତି ଅଧିକା ତେଲ ମସଲା ଦେଲେ ଅ ଭଲ ଟେଷ୍ଟ ଆସେ ଭଲ ପାଟିକୁ ସ୍ଵାଦ ଲାଗେ।
ହୁଁ ଆଚ୍ଛା କିଲେ ଚିକେନ୍ କେତେ ଖଣ୍ଡ ପିଆଜ ଲାଗିବ?
କିଲେ ଚିକେନ୍ ରେ ଅଢ଼େଇଶହ ଅଧ କିଲେ ଭିତରେ ପିଆଜ ଲାଗିବ ଆଉ।
କିଲେ ଚିକେନ୍।
ଯଦି ଯିଏ ଅଧିକା ମସଲା ଖାଉଥିବ, ସେ ତ କମ୍ପାଲସରି ଅଧ କିଲେ ଭଳିଆ ପିଆଜ ହିଁ ଦେବେ। କମ୍ ମସଲା ଖାଉଥିବେ, ସେ ହାଡ଼ିଲି ପାଞ୍ଚଟା ମାନେ ଅଢେଇଶହ
ଉଁ-ହୁଁ।
ଆଉ ସେଇ ହିସାବରେ ରସୁଣ କେତେ ଦେବେ? ମାନେ ନର୍ମାଲ୍ ହିସାବଟା କୁହନ୍ତୁ, ସାଧାରଣ ହିସାବ୍।
ସାଧାରଣ ହିସାବରେ ହେଲେ ଅଢେଇଶହ ପିଆଜ ହେଲେ ଚାରି ପାଞ୍ଚଟାରେ ଅଢେଇଶହ ପିଆଜ ହିଁ ଉଠିବ। ହ
ହୁଁ।
ପାଞ୍ଚଟା ପିଆଜ
ହ
ଅଦା ଯେତିକି ମିନ୍ଟି ରେ ସିଏ ରସୁଣ ତିନି-ତିନି ଚାରି ମାନେ କିଲେ ପିଆଜରେ ରସୁଣ ଚାରିଟା ଦରକାରେ, ଆଉ ଯିଏ କମ୍ ଖାଇବ ସେ ତିନିଟା ଦବ ଅଦା ସେଇ ଅନୁସାରେ ପିଆଜ ଏମିତି ଆଉ।
ହୁଁ ଆଉ ଆପଣ କେବେ ଠାକୁରଙ୍କ ମନ୍ଦିର ଫନ୍ଦିର ଯାଇଛନ୍ତି ନା?
ହଁ-ହଁ।
ଉଁ କୋଉଠି-କୋଉଠି ଯାଇଚନ୍ତି?
ମାନେ ସବୁ ମନ୍ଦିର ତ ବୁଲୁଚୁ ଦେଖୁଛୁ ଠାକୁର ଦର୍ଶନ ତ ସବୁ ମନ୍ଦିରରେ କରୁଛୁ। କୋଉ ମନ୍ଦିର ବୋଲି ପୁଣି ମନ୍ଦିରର
ନାଇଁ ମୁଁ ଧର ଯେମ୍ତି ବଡ଼ ଆମର ଓଡିଶାରେ ବଡ-ବଡ ମନ୍ଦିର ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ।
ପୁରୀ କେବେ ଯାଇନଥିଲି, ଫାଷ୍ଟ ଏ ଦୁଇ ହଜାର ପଚିଶି ରେ ଯାଇଥିଲି, ଏଇଠିକି ବର୍ଷେ ହବ ଲ କ୍ଷ୍ମୀ ପୂଜା ଟାଇମ୍ ରେ ଯାଇଥିଲି, ଫାଷ୍ଟ କି ପୁରୀ ଯାଇଥିଲି। ଉଁ ତାରିଣୀ ଘଟଗାଁ ଦି ଥର ଗଲୁଣି, ଆଉ କପିଳାସ ତିନିଥର ଗଲୁଣି, ସାଇ ମନ୍ଦିର ଜୋରନ୍ଦା ଆମ ଇଏରେ ଆଉ ଆମର ସିଆଡେ। ଏ ଯୋଉ ତାଲଚେରେ ହିଙ୍ଗୁଳା, ଥରେ ଛୁଆ ବେଳେ ଯାଇଥିଲି। ଆଉ ସେଆଡେ ସମଲେଇ ସମଲେଶ୍ଵର। ଯେତେବେଳେ ଜେଜେକା ଥାଆନ୍ତି ବିଲପାହାଡ ଯାଉ ସମ୍ବଲପୁର ଥରେ ଯାଇଥିଲି। ହୁଁ ଆଉ ଯାଇଛୁ ପାରାଦୀପ ଯାଇଥିଲୁ ପାରାଦୀପ ରେ ଯୋଉ ଇଏ ମନ୍ଦିର ଅଁ ସବୁ ଦେଖିଛୁ ଆଉ। ହୁଁ
ଆଚ୍ଛା ପୁରୀ ଗଲେ ତମେ ଧର ସକାଳୁ ଗୋଟେ ଟ୍ରେନରେ ବସିବ ହେଲା। ପୁରୀ ଜଳେଶ୍ୱର ଗୋଟେ ଟ୍ରେନ ଯାଉଛି।
ହୁଁ ଆଜ୍ଞା।
ପୁରୀ ଜଳେଶ୍ୱର ଟ୍ରେନ ଯାଉଛି କି ନାଇଁ?
ହୁଁ।
ଆପଣ ଷ୍ଟେସନରୁୁ ବସିଲେ, ଆପଣଙ୍କ ଷ୍ଟେସନ ରୁ। ଆପଣ ଯେଉଁଠି ଅଛନ୍ତି ଆପଣ ଷ୍ଟେସନରେ ବସିଲେ।
ହୁଁ
ତ କେତେ ସମୟରେ ଯାଇ ପୁରୀରେ ପହଞ୍ଚିବେ? ଆପଣ ତ ନିଶ୍ଚିନ୍ତ ଯାଇଥିବେ ନା ସେ ସମୟରେ?
ଯାଇଥିଲା ଆମର ଏଠୁ ଶାଶୁ ଘରଠୁ? ଏଠୁ ଆମର ଯାଜପୁରରୁୁ ଗଲେ ପୁରୀକୁ ଉ ଚାରିଟା କେତେରେ ହେଲେ ଟ୍ରେନ ଥିବ, ଆମେ ସେଇଟେ ନଅଟା ଭିତରେ ପହଞ୍ଚିବୁ।
ହୁଁ ତାହଲେ ଚାରି ପାଞ୍ଚ ଘଣ୍ଟା ଲାଗେ ଆଉ।
ଚାରି ଘଣ୍ଟା ହଁ ମାନେ ଯଦି ମାନେ ଏସପ୍ରେସ ହେଇଥିବ ଅଁ ଚାରି ଘଣ୍ଟା ଭିତରେ ଲାଗୁଛି ଆଉ ଜଦି ପାସେଞ୍ଜର ହେଇଥିବ ମାନେ ଟ୍ରେନ ରେ ଷ୍ଟେସନ ବାଇ ଷ୍ଟେସନ ପକେଇ ପକେଇ ରହି ରହିକା ଜିବ, ସେ ପାଞ୍ଚ ଘଣ୍ଟା ଲାଗିଯାଉଛି ଆଉ।
ତାପରେ ପୁରୀରେ ଓହ୍ଲାଇଲା ପରେ ଷ୍ଟେସନରେ କଣ କଲେ?
କଣ କଲୁ ସେଠି ଷ୍ଟେସନରେ ରୁମ୍ ତ ରାତିରେ ଆଉ ନେଇପାରନୁ ସେଠି ଷ୍ଟେସନରେ ରହିଲୁୁ ତାପରେ ହୁଁ ମିଲଫିଲ ଆଣିଲେ ଖାଇଲୁ ତାପରେ ରାତି କୁ ଉଠିକି ଗାଧୁଆ ପାଧୁଆ କରିଲୁ ରାତି ଚାର୍ ରୁ। ର ଶ୍ରୀମନ୍ଦିର ଗଲୁ ସେଠି ଯାଇକି ଏ ବ୍ୟାଗ୍ ପତ୍ର ରୁମ ନେଲୁ, ରୁମ ନେଇକି ବ୍ୟାଗ୍ ପତ୍ର ରଖିଲୁ, ରଖି ରୁଖାକି ଜୋତା ଫୋତା ମୋବାଇଲ ଫୋବାଇଲ ରଖିକି ହେଟୁ ଠାକୁରଙ୍କ ଶ୍ରୀମନ୍ଦିର ଗଲୁ ସେଠୁ ଲାଇନ ରେ ଛିଡା ହେଲୁ, ଯାଇ ସାରିଲା ପରେ ଲାଇନ ରେ ଗଲୁ ଉ ସେଠି ଠାକୁର ଦର୍ଶନ କଲା ବେଳକୁ ସାଢେ ସାତଟା ହେଇଗଲା, ତାପରେ ଆମେ ଜଉ ଠାକୁରଙ୍କର ସବୁ ଚାରି ଠାକୁ ମାନେ ସବୁ ଜାଗାକୁ ବୁଲାବୁଲି ସେଇଟା କଲୁ ତାର ଗଲୁ ଅବଡା ଖାଇଲୁ। ଅବଡା ଖାଇଲୁ ଠାକୁରଙ୍କ ସ୍ନାନ ମଣ୍ଡପ ଗଲୁ ସେଠେ ହଁ ମାନେ ଦର୍ଶନ ବୁଲାବୁଲି କରିକି ସବୁଆଡେ ବୁଲାବୁଲି କରିକି ଆସିଲୁ ପୁଣି ଆସିଲୁ ରୁମ କୁ ରୁମରେ ଆସିକି ଉଁ ପୁଣି ମିଲଫିଲି ଖାଇକି।
ହୁଁ
ଟିକେ ରେଷ୍ଟ ନେଇକି ହେଠୁ ଗଲୁ ପୁରୀ ସ୍ବର୍ଗ ଦ୍ଵାର। ହେଟୁ ସର୍ଗ ଦ୍ଵାରରେ ଯାଇକି ବୁଲାବୁଲି କରି, ଏଠୁ ସମୁଦ୍ର କୂଳ ଗଲୁ, ସମୁଦ୍ରକୂଳ ଗଲୁ ହଁ ହଁ ଖାଇଛୁ। ସେଠୁ ସମୁଦ୍ର କୁଳ ଗଲୁ, ସମୁଦ୍ର କୂଳରେ ମାନେ ଆ ସ୍ୱର୍ଗଦ୍ଵାର ଦର୍ଶନ କରିଦେଇକି ମାନେ ବୁଲାବୁଲି କରିକି, ବା ସମୁଦ୍ରକୂଳ କୁ ଗଲୁ। ସମୁଦ୍ର କୂଳରେ ଯାଇକି ଟିକେ ବସା ଉଠା କଲୁ ତାପରେ ଲଢି ଫଡି ଟିକେ ଭାଙ୍ଗିଲୁ। ଭାଙ୍ଗିଲା ପରେ ହେଠୁ ହଁ ଆସିଲୁ ଆସିକି ପୁଣି ରୁମ୍ କୁୁ ଆସିଲୁ ହେଠୁ ଫୁଣି ଗାଧୁଆ ପାଧୁଆ କରିକି ଡ୍ରେସ୍ ଫେସ୍ ପାଲଟିଲୁ ଫୁଣି ଖାଇକି ଟିକେ ରେଷ୍ଟେ ନେଲୁ। ମିଲି ଆଣିଥିଲୁ ଆଣିକି ଖାଇ ପିଇକି ରେଷ୍ଟେ ନେଲୁ। ରେଷ୍ଟେ ନେଲା ପରେ ଫୁଣି ଯେମତି ପାଞ୍ଚଟା ହେଲା ଆସିଲୁ ପୁରୀ ସେଠି ଆସିଲୁ ଠାକୁରଙ୍କର ଆଳତୀ ହେଲା। ଉଁ ଦିବ୍ୟ ଦର୍ଶନ ଆଳତୀ ଦେଖିଲୁ ସେଠେ ଭଜନ କୀର୍ତ୍ତନ ହୋଉଥିଲା ହେଠେ ଟିକେ ବସିଲୁ ହେଠୁ ଠାକୁରଙ୍କ ପାଇଁ ସେ ଯାକ ଟିକେ ବୁଲାବୁଲି ପାର୍କ ଫାର୍କ ହେଇଥିଲା ସେଠି ବୁଲାବୁଲି ସବୁ କଲୁ। ଗଲା ପରେ ଏଠୁ ଉଁ ଉଁ ମ୍ ବୁଲିଲୁ ବୁଲିକି ଏ ତାପରେ ଭୋଗ ଫୋଗ କିଣାକଣି କଲୁ ମାନେ ବୁଲାବୁଲି ଟିକେ କଲୁ। ହେଠୁ ରାତିରେ ହେଠୁ ଫୁଣି ଏକା ଥରେ ମିଲି ଫିଲି ଧରିକି ଆସିକି ଖାଇଲୁ ଖାଇକି ଶୋଇଲୁ ପୁଣି ରାତି ଚାରିଟାରୁ ଉଠିକି ଗାଧୁଆ ପାଧୁଆ କରିକି ହେଠୁ ଫୁଣି ଆସିଲ?
କେତେ କେତେଟାରେ ଟ୍ରେନ୍ ଥିଲା?
ଟ୍ରେନ ଆମର ଛଅଟା ପନ୍ଦରରେ ଥିଲା।
ଛଅଟା ପନ୍ଦରରେ ଛଅଟା ପନ୍ଦରରେ ସେଠୁ ଟ୍ରେନ୍ ଚଢ଼ିଲେ ଆପଣ?
ଆଜ୍ଞା।
ଆସିକି ଓ ହେଇଲେ କେବେ ଟ୍ରେନ ଚଢ଼ିଲେ ଛଅଟା ପନ୍ଦରରେ।
ହୁଁ।
ଓହ୍ଲେଇଲେ କେତେବେଳେ ଆପଣଙ୍କ ଜାଗାରେ?
ଏଠୁ ଓହ୍ଲେଇଲୁ ସେ ସାଢ଼େନଅ ଟା ହେଇଗଲା ଏଠୁ ଓହ୍ଲେଇଲୁ ଓଲେଇକି ସେଠୁ ଫୁଣି ହେପଟୁ ଉପର ଉପର ଚାଲି ଚାଲି ଆସିକି ଗାଡିରେ ଫୁଣି ଆସିକି ଘରେ ପହଞ୍ଚିଲା ବେଳକୁ ଦଶଟା। ଉଁ ଦଶଟା ସାଢେ ଦଶଟା ହେଇଗଲା ହେଠୁ ହେଲା ପରେ ହେଠୁ ଫୁଣି ଲୁଗାପଟା ସଫା ସୁତର ମାନେ କଲୁ କରିକି ସୁଖା ସୁଖି କଲୁ ହେଠୁ ଘର ଦୁଆର ଝାଡୁ ଫାଡୁ ଆମର କଲୁ ପୋଛାପୁଛି କଲୁ ତାପରେ ରୋଷେଇ ବାସ କଲୁ କରିକି ହେଠୁ ଆମର ମୋ ହଜ୍‌ବେଣ୍ଡେ ମୁଁ ଝିଅ କଣ ପୁରୀରୁ ଆସିଲେ ଧରମ ବାପଘର ମାନେ କରନ୍ତି ଏଆଡୁ। ହେଠୁ ଗଲୁ ମୋର ମାନେ ମା ମାନେ ଧରମ ମା ବାପା କରିବା ପାଇଁ ଗଲି ମା ବସେଇବା ପାଇଁ। ହେଠୁ ଫୁଣି ତାଙ୍କ ପାଇଁ ମିଠା ଫିଠା ସବୁ ଆଣା ଆଣା ହେଇଥିଲା ଲୁଗାପଟା ନୂଆ ନୂଆ ନେଇଁ ନୂଆକି ଗଲୁ।
ତାପରେ?
ଗଲୁ ହେଠୁ ତାଙ୍କ ଘରେ ଖିଆପିଆ କରିକି ହେଠୁ ତାଙ୍କର ଫୁଣି ଲୁଗା ପଟା ଦେଇକି ପିନ୍ଧେଇ ପୁନ୍ଧେଇ ସାରିଲେ ଘରକୁ ଏକାଥର ଆସିଲୁ ସନ୍ଧ୍ୟା ସାଢେ ଛଅଟା ହେଇଗଲା। ଆସିଲୁ ହେଠୁ ତାପରେ ରାତିରେ ରୁଷେଇ ବାସ କଲୁ ଖାଇଲୁ ପିଇଲୁ ଶୋଇଲୁ ଆଉ।
ଆଉ ଘଟଗାଁ ଯାଇକି ଘଟ ହଁ ଯାଇଥିଲି।
ଆଜ୍ଞା।
ଘଟଗାଁ ଯାଇଥିଲେ ନା ଆପଣ?
ଉଁ ହଁ ଘଟଗାଁ ଯାଇଥିଲି ଅବିହାରି ବେଳେ ଥରେ ବାହାଘର ପରେ ଏ ଯାଇଥିଲୁ ମୋ ଭାଇ ନେଇକି ଯାଇଥିଲୁ ଥରେ ଯାଇଥିଲୁ।
ମଙ୍ଗୁ ମାନେ ବଡ଼ ଗାଡି ରେ ଯିବାକୁ ଭଲ ଲାଗେ ନା ବାଇକ୍ ରେ ଯିବାକୁ ଭଲ ଲାଗେ ନା ଟ୍ରେନ୍‌ ରେ ଯିବାକୁ ଭଲ ଲାଗେ?
ହୁଁ ଦଡ ଗାଡିରେ ତ ମୋର ବାନ୍ତି ଫାନ୍ତି ହୁଏ ମୁଣ୍ଡ ବୁଲା ବୁଲି ଇଏ କରେନି କିନ୍ତୁ ଏବେ ଯାଉଚିହାରି ବାନ୍ତି ଫାନ୍ତି ଏତ ହୋଉନି ଯାଉଛୁ ଆଉ ହଁ ଟ୍ରେନ୍‌ ଟା ଭଲ ଲାଗେ ବାଇକ୍ ରେ ବି ଭଲ ଲାଗେ ଆଜ କାଲି ଯୋଉ ମାନେ ଗାଡି ଚଲା ଇଏ କୁ ଡରିକି ଛୁ ଛୋଟ ଛୁଆକୁ ନେଇକି ଯିବା ପାଇଁ କି ରିକ୍ସ ନେଇକି ଇଏ ହୋଉନି ନହେଲେ ପାଇଁ ଗାଡିରେ
ଘଟଗାଁ ଘଟଗାଁ ଗଲେ ଆପଣ କେମିତି କଣ କରିଥିଲେ? ଘଟଗାଁ ଯୋଉ ଗଲେ କେମିତି କଣ କଲେ ହେଟି?
କଣ କହିଲେ ହୁଁ।
କହିଲି ଯୋଉ ଘଟଗାଁ ଆପଣ ଗଲେ। ଏଟା ତ ପୁରି ଗଲେ କହିଲେ। ଘଟଗାଁ ଯେମିତି ଗଲେ କଣ ଟିକେ କୁହନ୍ତୁ ସେ ବିଷୟରେ ମାଙ୍କ ବିଷୟରେ କଣ ଜାଣିଚନ୍ତି?
ଉଁ ଆମେ ତ ଯାଇଁକି ଏଠୁ ତ ବାହାରିଲୁ ସାଢେ ଏଗାରଟା ବାରଟାରେ ଏଠୁ ଘରୁ ବାହାରିଲୁ। ଶାଶୁ, ଶ୍ୱଶୁର, ସ୍ବାମୀ, ଝିଅ ମୁଁ ଆଉ ନଣନ୍ଦ, ନଣନ୍ଦେଇ ମୁଁ। ଭଣଜା ସବୁ ସାଙ୍ଗ ହେଇକି ଗଲୁ। ସେଠୁ ଆମେ ଗଲୁ ବାରଟାରୁ। ତାପରେ ମୋ ନଣନ୍ଦ ସେମାନେ ଗଲେ ତୁ ଗୋଟାକରେ ଗଲେ। ତାପରେ ସେଠି ପହଞ୍ଚିଲା ବେଳକୁ ସାଢେ ଦିଇ ଦିଇଟା ସାଢେ ଦିଇଟା ହେଇଯାଇଥିଲା ମାଆଙ୍କର ପହଢ ପଡି ଯାଇଥିଲା। ଦର୍ଶନ କରିନଥିଲୁ ତାପରେ ଆମର ତା ପୂର୍ବ ଦିନ ଶନି ମେଳା ଥିଲା ଓପାସିଆ ଥିଲି। ସକାଳୁ ମାନେ ଇଏ ଖିଆ ପିଆ ନଥିଲା ଖାଇନୁ ପିଇନି ସେମିତି ଯାଇଥିଲୁ। ସେମିତି ଯାଇଥିଲୁ ଉଁ ସେଠିକି ଗଲା ଆକୁ ମାଆଙ୍କର ପହଡ ପଡିଥିଲା। ସିଏ କହିଲେ ମାଙ୍କର ପହଡ ପଡିଚି ତିନିଟା ସାଢେ ତିନିଟାରେ ଖୋଲିବ କହିଲେ କଣ କରିବୁ ହେଠୁ କଲୁ ଟିକେ ଯେ ଏଁ ଏ ସେଟୁ ଟିକେ ଛିଡା ହେଲୁ ମାଆଙ୍କ ପାଖରେ ହେଟୁ ଚାଲି ଚାଲି ଟିକେ ଆସିଲୁ। ମାନେ ହାଫ୍ କିଲୋମିଟରଠୁ ଟିକେ କମ୍ ହବ ଚାଲି ଚାଲି ହେଟୁ ଆସିଲି ହୋଟେଲ ରୁ ହେଟୁ ଖୋ ମାନେ ଖାଇବୁ ବୋଲି ମିିଲ୍ ଯେ ଦେଖିଲା ବେଳକୁ ସେଠି ନଥିଲା ଆଉ ଆଜ୍ଞା ହୁଁ।
ଏତେ କୋଶ୍ଚିିନ ଆନ୍ସର୍ ଦେଇଥିବାରୁ ଧନ୍ୟବାଦ ଥ୍ୟାଙ୍କୟୁ। କଲ୍ କାଟୁଚି ଆଁ?
ଆ